ହ ସାର୍।
ହ୍ୟାଲୋ।
ହଁ ଆଜ୍ଞା ନମସ୍କାର, ଭଲ ଅଛନ୍ତି।
ତା ହଁ ଭଲ ଅଛନ୍ତି, ଆପଣ କେମିତି ଅଛନ୍ତି?
ଘରେ ସବୁ ଠିକ୍ ଠାକ୍ ଆଉ ଚାଲିଛି ଆଉ, ଚାଲିଛି ପଢାପଢି କାମ ବି ଚାଲିଛି ଆଉ ଆପଣ ସେ ହୋଟେଲ କାମ ଯଉଟା କେତେ ଦିନ ଗଲେ କେତେ ଦିନ ଗଲାଣି?
ହଁ ଆମର ହୋଟେଲ ଏବେ ବନ୍ଦ ହେଇଗଲାଣି ଆଉ ରାତି ଆଉଥରେ ଖୋଲା ହବ ଆଉ।
ଚ୍ଛା ଆଉ ଘରେ ସବୁ ଠିକ୍ ଠାକ୍?
ହଁ ଘରେ ସବୁ ଭଲ ଅଛନ୍ତି ଆଉ ଆପଣ ଖାଦ୍ୟ ସବୁ ହେଲାଣି?
ହଁ ଖା ପିଅ ସରିଲା ଆଜି ଗୋଟେ ଛୋଟ ଭୋଜି ଥିଲା। ତ ଯାଇଥିଲୁ ସେ ଭୁଜି ଆଜି ଭାତ, ଡାଲି, ଘାଣ୍ଟ ତରକାରୀ ଟିକେ, ଟମାଟୋ ଖଟା ଟିକେ, ପାମ୍ପଡ, ଖିରି। ଖାଇକି ଆସିଲୁ। ଆଉ ବର୍ଷା ଦିନ କଣ ଭୋଜି ଭୋଜି ଖାଇବାକୁ ଇଚ୍ଛା ନାହିଁ। ହେଲେ ବି ଆପଣ ସେପଟେ ବର୍ଷା ହଉଛି କି? ଏବେ
ନାଇଁ ଆମର ଏଠି ବର୍ଷା ହଉନି। ଆଉ ଢାଙ୍କି ଟିକେ ରଖିଛି ବର୍ଷା ହବ ଆମର ହେଲେ ଆଜି ଗୋଟେ ଭୋଜି ଥିଲା ତ ଆମେ ହେଲେ ପଳେଇଥିଲୁ।
ଆଚ୍ଛା। ଆମର କିଏ ଗୋଟେ ଝିଅ ଜଣଙ୍କର ବାହାଘର ଥିଲା। ଯାଇଥିଲୁ ଖାଇକି ଆସିଲୁ ବର୍ଷା ଦିନେ ଭୋଜି ଖାଇବାକୁ ଏତେ ବି ଇଚ୍ଛା ହୁଏ ନା। ଏ କାଦ ଥାଏ ଚାରିଆଡେ। ଆଜି ଭାତ ଅ ଅରୁୁଆ ହୁଏ ଏପଟେ। ଆଉ ମୁଗ ଡାଲି ଏଁ ଏଁ ଘାଣ୍ଟ ତରକାରୀ ଟମାଟୋ ଖଟ ତା ଏବଂ ଗୋଟେ ପାମ୍ପଡ ଖିରି ଆଉ ଆଇସ୍କ୍ରିମ ହୁଏ ମୁଁ ଆଇସ୍କ୍ରିମ ଖାଏ ନା। ଏଁ ଇଟା ଭଲ। ରୋଷଇ ହେଇଥିଲା ଲୋକ ପାକ ବି ଗହଳି ହେଇଥିଲେ କିନ୍ତୁ ବର୍ଷା ଟା ବହୁତ ଆମର ଏଠି ଅସୁବିଧା କରିଦେଲା ବର୍ଷା ପାଇଁ ଲୋକ ଏତେ ବି ଗହଳି ଆଉ ଯାଉନାହାନ୍ତି ଘରୁ ପାଞ୍ଚ ଜଣ ଯିବା ଲୁକ ବର୍ଷା ହେଇଲେ ଜଣେ ଯାଉଛନ୍ତି ନହେଲେ ଆଉ ତା ହାତରେ ପଇସା ବାଟେଇକି ପାଉଛନ୍ତି ଆଉ ଆମର ଏପଟେ ଏଇ ଦୁଇ ଦିନ ଟିକେ ଯୁଗ ଅଛି। ଭଲ ଭୋଜି ଭାତ ହୁଏ ଆମେ ଆମକୁ ଡାକନ୍ତି ସବୁ ଯୋଜମାନ ହିସାବରେ ଯାହା ହଉ ଆମର ବି ବହୁତ ଘରରେ ଗାଁରେ ଅଛନ୍ତି। ତାଙ୍କର ଚି ଚିହ୍ନା ଏବଂ ଆଗରୁ ଏଇ ଚାଲିଛି ପରମ୍ପରା ଗୋଟେ ଯଜମାନ ପରମ୍ପରା ସେ ଚାଲିଛି ଆଉ ଆପଣ ସେପଟେ ଅଛି ନା?
କଣ?
ଆ ଯୋଉ ଯଜମାନ ମାନେ ଯାଆନ୍ତି ବ୍ରାହ୍ମଣ ମାନେ
ହଁ ହଁ ଆମର ଇଆଡେ ଶାଦ୍ଧ ହୁଏ ଆଉ ଆସନ୍ତି ବ୍ରାହ୍ମଣ ମାନେ ଆମର ଇଆଡେ ଆସନ୍ତି। ଆଉ ସାଧ ବାହାଘର ଭୋଜି ଏଗୁଡାକ ଆସନ୍ତି ଆଉ
ଆଚ୍ଛା ଆଚ୍ଛା।
ହୁଁ ଆଉ କଣ ଆପଣଙ୍କ ସିଆଡେ ରଥଯାତ୍ରା।
ରଥଯାତ୍ରା ଏ ବର୍ଷ କାଲି ମୁଁ ଆଇଥିଲି ଗୋଟେ ଗାଁକୁ ଭୋଜି ପାଇଁ ତ ରଥଯାତ୍ରା କାମ ଚାଲିଥିଲା ରଥ କାମ ଅ ଦୁଇ ତିନି ଦିନ ତଳେ ଆରମ୍ଭ ହେଇଥିଲା। ଏବଂ ଛକ ଫକ ଅଖ ଲାଗା ଲଗା ଲଗି ଆରମ୍ଭ ହେଇଲାଣି। ରଜାଙ୍କର ଆମର ଗାଁ ରେ କିଛି ଆଉ ଏତେ ପ୍ରଭାବ ନାହିଁ। ଜଣେ ଆଜ୍ଞା ଜଣେ ବୁଝାବୁଝି କରୁଛନ୍ତି। ମନ୍ଦିର ସେମାନେ ହିଁ ସବୁ ଏବଂ ରଥ ଆମ ଗାଁରେ ତିନୋଟି ରଥ ଅଛି। ଅ ଚାଲିଛି ଏମିତି ଆଉ ଆପଣ ସେପଟେ
ହଁ ଆମ ସିଆରେ ଗୋଟେ ରଥ ହଉଛି। ଆଉ ଆମର ସିଆଡେ ରହିଲେ ବହୁତ ଲୋକ ଆସୁଛନ୍ତି ବହୁତ ଗାଁ ରୁ ଆସୁଛନ୍ତି ଆମର ଗୋଟେ ରଥ ହଉଛି ଆମର ଏଇଆଡେ ତିନିଟା ରଥ ହଉନି ଗୋଟେ ହଉଚି।
ଆଛା।
ଆଉ ଆପଣଙ୍କର ଅଜା ଘର ଆଈ ଘର ସବୁ ବୁଲିବାକୁ ଯାଉଛନ୍ତି ନା ନାଇଁ।
ଆ ଅଜାର ସତ କହିବି ନା ମୁଁ ଆଜି ଅଜା ଘରେ ହିଁ ଆସିଛି କାହିଁକିନା ମ ଅଜାଘରେ ଗାଁରେ ଗୋଟେ ଭୋଜିଥିଲା। ଯୋଉ କହୁଥିଲି ତ ଆସି ଏବଂ ସକାଳେ ଜଳଖିଆ ଟିକେ କରିକି ଘରୁ ଆସିଥିଲି। ଭୋଜି ଖାଇକି ଟିକେ ଏବେ ବିଶ୍ରାମ ନଉଥିଲି ଆପଣଙ୍କ କଥା ମନେ ପଡିଲା କଲ ଏ ପଲି ଆଉ ଆଜି ସାରିକି
ଆଉ ଆଈ ଅଛନ୍ତି ନା ନାଇଁ
ହଁ ଆଇ ଆମକ ଅଛନ୍ତି ଏବେ ଟିକେ କଣ କାମରେ ବ୍ୟସ୍ତ ଥିବେ ଆଉ ମୁଁ ଉପଟେ ବସେ ଟିକେ। ଆଉ ଜଗିଥିଲେ ଜାଇତୁ ଭୋଜି ଭାତ ଖାଇକି ଆସି ତୁ।
ଅ।
ବର୍ଷା ରେ ହଉଛି ଆଉ ଗାଁକୁ ଯିବି ଭାବିଥିଲି। ଷା ହଉଛି କଣ କରିବା ଦେଖିବା ଏ ସାଙ୍ଗ ଜଣେ ଆଇକି ଏ ଭୋଜି ପାଇ ସିଏ ଆସୁଛି ଏବେ ସିଏ ଆସିି ଖାଇସାରିଲା
ଚାରି ଚକିଆରେ ପଳେଇ ବି ଭବୁଛି ଆଉ ଆଉ ଏଇଠି ବାଇକ ରଖିଦେବି। କାଇଁନା ବର୍ଷାରେ ଜାଣି ଯିବାଟା ବି ଠିକ ଥିଲେ ତ ସେଇ ଯୋଗୁ ଆଉ।
ଆଉ ତମ ଅଜା ଆଈ ଘର ସବୁ ପିଠା ପଣା କଣ କରୁଛନ୍ତି। ନା ନାଇଁ
ପିଠା ପଣା ଏବେ ରଜ ସମୟରେ ହେଇଥିଲା ଏବେ ଆଉ ପିଠା ପଣା ଆଉ ନାହିଁ। ନାଇଁ ନା ଭୋଜି ଭାତ ସିଜନ ଅଛି ତ କିଛି ହୁଏନା ଆଉ ଆପଣ ଆପଣ ଘରରେ କେବେ ଯାଇଛନ୍ତି ନାଇଁ ବାପାଙ୍କ ଘରକୁ କେଭେ ଯାଇଥିଲେ
ନା-ନା ମୁଁ ହେଲେ ବଧେ ଆମ ମା ର ପଳେଇ ଆସୁଛି ଗୋଟେ ଭୋଜି ଥିଲା। ଆଉ ଆଜି ଆମର ସବୁପିଠା ଆଉ ନିମକି ଏଗୁଡ଼ା ସବୁ ଖଜା ସବୁ କରାହଉଛି ଆଉ,
ଆଚ୍ଛା ଆଚ୍ଛା ଆଉ ଆପଣ ଗାଁଛ ଟିକେ କୁହନ୍ତୁ
ଆମ ଗାଁ ବିଷୟରେ କଣ ମାର ଗାଁ,
ହଁ
ମାଁର ଗାଁରେ ଇଆଡେ ଚାଷ ହଉଛି ଆଉ ଆ ଯ ବର୍ଷା ନହିଁ ଆଉ ଚାଷ କାମ କରୁଚତି ସବୁ ଆଉ
ଆଚ୍ଛା, ଆଉ ଏବେ କଣ ନିମକି ବନଉଥିଲେ?
ହଁ ନିମକି ତିଆରି କରାହେଲା ଆଉ ଖଜା କରାହେଲା, ଆ ଆଡିଶା କରାହେଲା ନିଉ କିକିିନ୍ କରାହଉଚି ପଚାରଚତି
ହଁ,
ଯେମି କିି ମଇଦା ଅ ତେଲ, ଆମର ଲୁଣ ଏଗୁଡା ସବୁ ପକେଇଦି ଆଗେ ଖାସ୍ତା କରାହବ ତାପରେ ଚକଡା ହବ ତାପରେ ଛୋଟ ଛୋଟ ଛୋଟ ଛୋଟ ଆମର ବଲ୍ସ କରାହେବ ବଲସକୁୁ ତାକୁ ବଳିକିରି ତାକୁ ତ୍ରିଭୁଜ ଟାଇପ ବଳା ହବ ଉ ତାପରେ ତେଲ ଛଣା ହବ
ଆଉ ଅ ଆମେ ନା ଲିଙ୍ଗି କନୁ କାହିଁ ନା ଆମେ ଘରେ ବି ହୁଏ ନା ବା ଯାହା ଖାଇବା ଇଚଛା ହେଲେ ବାହାରୁ ଆସନ୍ତୁ ଆଉ ଆପଣ ଯୋଉ ଏଇ ଥିଲା ସେଇଠି ଆଉ ଯୋ କ-କ ହୁଏ? ଖାସ୍ତା ଆଇଟମ୍
କାସ୍ତା ଆଇଟାମ୍ ରେ ଆମର ନିମକି ହୁଏ, ଆ ମିକଚର ବିସ୍କୁିଟ ଆ ଦାନ୍ତକିଲି ଆମର ତାପରେ ଆଉ କଣ ହୁଏ ନମକ ପାର ହୁଏ ସାକାର ପାର ହୁଏ ଆଉ କଣ ମିଠା ହୁଏ ହୁଏ ଯେମିତି ଛେନା ଖଜା ରସଗୋ୍ଲା ଆଉ ଖାଜା ଏଇଗୁଡା ସବୁ ମିଠା ହୁଏ ଆଉ
ଆଣପ ସାର୍ ତ କଣ ସବୁ ଭଲ କୋଉ ଆଇଟମରେ ଭଲ ସେ ବେପାର ହୁଏ?
ସେମିତିରେ ତ ସବୁ ଆଇଟମ ଭଲ ହୁଏ। ଗୋଟେ କଣ ଆମର ଦାନ୍ତକିଲି ଆଉ ନିମିକି ଏଗୁଡାକ ଭଲ ବେପାର ହୁଏ। ମିଠାରେ ଆମର ରସମଲାଇ ଆଉ ରସଗୋଲା। ଭଲ ବେପାର ହୁଏ ସବୁ ଆଉ।
ଆଛା -ଆଛା -ଆଛା।
ଆଉ ଆଜି ଭୋଜିରେ କଣ ଖାଇ ଆମର ଆଜି ଭୋଜି ଖାଇ ଦେଇଛୁ ଆମର ପେଟ ଖରାପ ହେଇଯାଇଛି ଆଜି।
ଆଛା ଆଛା ଆଜିଜ ଆପଣଙ୍କ ଭୋଜିରେ କଣ ସବୁ ହେଇଥିଲା ଆଇଟମ?
ଆମର ଭୋଜିରେ ଆଜି ହେଇଥିଲା ଭାତ, ଡାଲି। ଆଉ ଖୁରୁମା, ତରକାରୀ, ଚିଲି। ଆଉ ଖଟା ଏତିକି ହେଇ ଥିଲା ଆଉ।
ଆଛା-ଆଛା-ଆଛା।
ପେଟ ଗ୍ୟାଷ୍ଟିକ ହେଇଯାଉଚି ତ ଭୁଜି ଖାଇଲେ।
ଆଛା।
ଆଉ ଆପଣ ଗ୍ୟାଷ୍ଟିକ୍ ହଉନି ମେଡିସିନ ଭୁଜି ଖାଇଲେ?
ଗ୍ୟାସଟିକ ହଁ ଆଜ୍ଞା ଅଛି ବେଳେ ବେଳେ ମୁଁ ତ ଧୀରେ ଟିକେ ଟିକେ ଖାଏ। ବେଶୀ ତେଲ ମସଲା ବାହାରୁ ଖାଦ୍ୟ ନାହିଁ। ଆଉ ଆମେ ଏ ବିନା ପିଆସ ଖାଇବା ଲୋକ ଆମିଷ ପତ୍ର ଖାଏ ନା। ଗ୍ୟାଷ୍ଟିକ ଖାଲି ଘରେ ଉପଚାର ଖାଏ ହେ ରାସାୟନିକ ମେ ମେଡିସିନ୍ କିଛି ଖାଇବାକୁ ବେଳେ ବେଳେ ଆବଶ୍ୟକ ପଡ଼ଲେ ଖାଏ ନହେଲେ ନାହିଁ। ଏମିତି ଜିରା, ମିଶ୍ରି ଗୁଣ୍ଡ। ବହୁତ ଭଲ ଉପକାର ଏଇଟା ଗୋଟେ ଗେଷ୍ଟିକ ପାଇଁ ଚା ବି ତ ବାହାରୁ ଖାଇଲେ ଯେମତି ଦେଖ ଯଦି ଭୁଜି ଟିକେ ଖାଇଲି ତ ଜିରା ମିସିରି ଗୁଣ୍ଡଟି ଖାଇଲେ ଆପଣ ପେଟ ଗ୍ୟାସ ଫ୍ୟାସ୍ ହବନି ଭଲ। ଏବଂ ଆଗୁରୁ ବୈଦିକ ଉପଚାର ମାନେ ଘରେ ଆହୁରି ବି ବହୁତ ଅଛି ମେଥୀ। ପାନମହୁରି ଆଉ ଖାଇସାରିଲେ ଗରମ ପାଣି ଟିକେ ପିଇବେ ଏବଂ ସକାଳୁ ଟିକେ ବଜ୍ର ଆସନ ବ୍ୟାୟାମ କଲେ। ଗେଷ୍ଟିକ ଫେଷ୍ଟିକ ସବୁ ଧୀରେ-ଧୀରେ ଠିକ୍ ହୁଏ ଆଉ-ଆଉ ଯେତେ ବୟସ ବଢ଼େ ଧୀରେ ଏଇ ରୋଗ ମାନେ ଅ ଦେହକୁ ଆକ୍ରାନ୍ତ କରନ୍ତି। ହେଲେ ବି ଆମର ଘରେ ଷ୍ଟିକ୍ ଅଛି ମୋର ଅଳ୍ପ-ଅଳ୍ପ ହୁଏ। ଭାଇ ମୁଁ ବାହାର ବାର କିଛି ଖାଏ ନା ମୋର ଟିକେ ଦେଖିକି ଖାଏ।
ହେଲେ ଆପଣଙ୍କୁ ଜଙ୍କ ଫୁଡ କିଛି ଇଛା ନାହିଁ।
ଏ ଜଂଗ୍ ଫୁଡ୍ ମୁଁ ବାହାରୁ ବିଲକୁଲ ଖାଏନା।
ମାନେ ଆପଣଙ୍କୁ ବିଲକୁଲ ପସନ୍ଦ ନାଇଁ ଜଙ୍କ ଫୁଡ।
ପସନ୍ଦ ଅଛି କିନ୍ତୁ ଆମ ଗାଁରେ ହଉଛି ଏ ପୁରୀ ପା ଭାରି ପ୍ରସିଦ୍ଧ ହେଲେ ବି ମୁଁ ପୁ ଖାଏ ମୋର ଇଡଲି ସକାଳୁ ସକାଳୁ ଟିକେ ଜଉ ଜଳଖିଆ ଟିକେ ପକେଇଦିଏ। ଆମର ଜଣେ ଗୋଟେ ଭାଇନା ପାଖରେ ଭଲ ତାଙ୍କର ହୋଟେଲ ଆପଣଙ୍କ ହୋଟେଲ ପ୍ରିୟା। ତ ସେଇଠି ହିଁ ଖାଇଦିଏ ତାପରେ ଖରାବେଳେ ଭାତ ଘରେ ଯାହା ହେଇଥିବ ଘରୋଇ ଖାଦ୍ୟ। ଭୋଜି ଫୋଜି ମୁଁ ସବୁ କମ ଯାଏ ଟିକେ ବେଶୀ ଚିହ୍ନା ଥିଲେ ଯାଏ ନହେଲେ ନାହ। ଆଉ ଆପଣ ଘରେ କଣ ଜଳିଖିଆ କ କରନ୍ତି?
ଆମର ସପ୍ତାହରେ ଆମର ପାଞ୍ଚଟା ଆଇଟମ ହୁଏ ଯେମିତି ଆ ଦିନେ ଇଟିଲି ଚଟଣୀ ହବ। ତ ଆଉଥିରେ ଯେମିତି ମଙ୍ଗଳବାର ଦିନ ଗୋଟେ ଚକୁଳି ହବ ତାପରେ ଆମର ଦୋସା ହବ। ପୁଣି ଦି ଦିନି ଆମର ରୁଟି କ୍ଷୀର ହବ। ପୁଣି ଆଉ ଥରେ ଆମର ଇଡ଼ଲି ଚଟଣୀ ଆଉ ଏନ୍ତି ଦିନେ ଛଡ଼ା ଦିନେ ଆଉ କୋଉ ଦିନ ଆମର ଚୁଡ଼ା ଉପମା ହବ‌‌। ଆଉ ଏଗୁଡ଼ାକ ହଉଚି ଆଉ କେବେ କେନ୍ତି ଚୁଡ଼ା ଚକୁଡ଼ା ହବ। ଏମିତି ସବୁ ଖାଉଚୁ ଆଉ। ଆପଣ ଯୋଡ଼ା ଚୁଡ଼ା କିଏ ଖାଉଛନ୍ତି ନାଁ ନାଇଁ?
ହଁ ଆଜ୍ଞା ଖାଏ କି ଦୁ ମୋର ଗୋଟେ ଛୋଟ କାମ ଆସିଗଲା ତ ମୁଁ ଟିଏ ପରେ କଲ୍ କରିକି କଥା ହେବି ହଉ ରଖୁଛି।
ଠିକ୍ ଅଛ ହଁ ଠିକ୍ ଅଛି ରହୁଚି।